ହାଲୋ ହଁ କ? ନାଇଁ ଏଇ ଠିଆ ହେଇଛି ଆଉ ଭାତ ଦିଟା ବସେଇଛି ଆଉ।
ବାତ ବସେଇଛନ୍ତି?
ଉଁ।
ଆଚ୍ଛା ମୋର ଭାତ ସରିଲା ଆ ଆଳୁଗୋ ତା ଟିକେ କରିମି ବୋଲିକି ତେଲ ପକଉଛି ରୋଷେଇ କରିବା ପାଇଁ ଭଲ୍ ଲାଗେ।
ହଁ ଭଲ ଲାଗେ।
ଆଉ କଣ କରିବା ପାଇଁ ଭଲ ଲାଗେ ଗଛ ଲଗେଇବା ପାଇଁ?
ହଁ ହଁ। ଗଛ ଲଗେଇବା ପାଇଁ ଗାଁ ରେ ଥିଲେ ଗଛ ଲଗେଇବା ତ ପନିପରିବା ତ ଲଗେଇବା ପାଇଁ ଛା ବି ମନ ଭଲ ଲାଗେ ଆ ହଁ।
ଏଇ ମେଘ ଦିନ ତ ଆସିଲା ମାନେ ଏଇ ମେଘରେ ତ ମାନେ ପରିବାପତ୍ର ସବୁ ଲଗେଇ ଗଚ୍
ଲୋ ଭଲ୍ ଲାଗେ ହଁ ବେଶୀ ତ ଖଡ଼ା ଉରାକ ରୋଇବା ପାଇଁ ଭଲ ଲାଗେ। ତ ଶାଗ କାଟିକି ଖାଇବା ପାଇଁ।
ବୋଇତି କଖାରୁ ଡଙ୍କ ଖାଆନ୍ତି ନା?
ହଁ ହଁ ବୋଇତି କଖାରୁ ଡଙ୍କ ବୋଇତି ଭଲ ଲାଗେ ହଁ ହଁ ଆମର ସେପଟେ ନାଉ ଡଙ୍ଗ ଖାଆନ୍ତି ନାଉ ଡଙ୍କରେ ବାଦାମ ମସଲା ଦେଇ ତରକାରୀ କରିକି ଖାଆନ୍ତି।
ଆଛା ହଁ ନାଉ ଡ଼ଗ ଭାଇ ମୁଁ କେବେ ବୋଧେ ଖାଇନି ନା କଣ କି ଖାଇଛି ମୋର ଖିଆଲ ନାହିଁ।
ନାଇଁ ଡାଉ ଡ଼ଗ
କେବେ ମୁଁ କରିନି କିନ୍ତୁ ଖାଇଥିବି ବୋଧେ କିନ୍ତୁ କରିନି।
ନାଇଁ ନାଇ ଆଉଣ୍ଡ ଟା ଭଲ ଲାଗ ହଁ ହଁ ବୋଇତି କଖାରୁ ପକେଇକି ତା ସହିତ ଆଳୁ ଆ ମାଟି ଆଳୁ।
ହୁଁ।
ପକେଇକି କଲେ ଭଲ ଲାଗେ। ହଁ ଆଉ ସବୁ କଣ ତମର ସେପଟେ?
ତାହେଲେ ଏ ଏବର୍ଷ କିଛି ଗଛ ବଛ ଆଉ ଲଗେଇ ନାହାନ୍ତି।
ନାଇଁ ନାଇଁ କିଛି ଲଗେଇନି ମୁଁ ତ ଏପଟକୁ ପଳେଇ ଆସିଲି ନିୟୁ ଖରା ଦିନେ ଥିଲି ଗାଁ ରେ।
ଆପଣତ ଏପଟକୁ ପଳେଇ ଆସିଲେ ଖରା। ରଜ ପରେ ତ ପଳେଇ ଆସିଛି ଆଉ କୋଉ ରଜ ପରେ ଗୋଟେ ବର୍ଷା ଏବେ ତ ବର୍ଷା ହେଲା। ଏବେ ଯାଏ ଲଗା ଲଗି ହବ ଆଉ।
ହୁଁ ରଜରେ କୁଆଡେ ଯାଇଥିଲେ ନା ଯାଇନାହାନ୍ତି କୁଆଡେ?
କୁଆଡେ ଯାଇନି ଆଉ ଏଇ ଯୋଉ ଗରମ ଏ ବର୍ଷ ଖରା।
ହଁ।
ଗରମ ତ ଘରୁ ବାହାରି ହେଲାନି ଆଉ ଯିବ କୁଆଡେ।
ଆଛା ତାହେଲେ କୁଆଡେ ଯାଇନାହାନ୍ତି?
ନାଇଁ ନାଇଁ କୁଆଡେ ଯାଇନି।
ଦୋଳି ରଜରେ ନା ରଜରେ ଦୋଳି ଖେଳି ହେଲାନି ରଜ ତ ଏମିତି ମାନେ ଏ ରବିବାରେ ପଡିଗଲା ଆଇଁଷ ବାରରେ କାମ କରିକରି ଦିନ ଯାକ
ଟିକେ ନିଜକୁ ସଜେଇ ହବାପାଇଁ ଟାଇମ ମିଳିଲାନି ଆଉ କୋଉଠି ଯାଇଁ ଦୋଳି ଖେଳିବ।
ଆଛା।
ଆ ଏବେ ରବିବାରେ ପଡିବାକୁ ବନ୍ଧୁବାନ୍ଧବ ସବୁ ପଳେ ଆସିଲେ। ଆଉ ତ ଭଲ ଜୋରେ ଆଇଁଷ ହେଲା ଆଉ ବନ୍ଧୁବାନ୍ଧବ ଖାଲି ଆଇଁଷ ଦବ ନା ତା ସାଙ୍ଗରେ ଦି ଚାରି ପ୍ରକାର ଫେରେ କରିବାକୁ ପଡିଲା ଆଉ ଟାଇମି ସମୟ କାଇଁ ତମେ ନିଜେ ତ ସଜେଇ ହବା ପାଇଁ ସମୟ ପାଇଲୁନୁ ଭଲ ଶାଢୀ ଖଣ୍ଡେ ସୁଦା ପିନ୍ଧିବାକୁ ଟା ସମୟ ନଥିଲା।
ଆଉ ଦୋଳି ଖେଳିବାକୁ ଆଉ କୁଆଡେ ଯାଉଚି ଦୋଳି ଖେଳିଲ ତାପରେ ତ ସଂକ୍ରାନ୍ତି ଆଉ ସଂକ୍ରାନ୍ତିରେ ତ ସେମତି ଅରୁଆ ଡାଲମା ଏତାକୁ ରଜରେ ଏ ବର୍ଷ ବସିବାର ହେଇନି ଆଉ ଗ୍ଲା ଶେଷ ରଜ ଦିନ ଯାଇଥିଲୁ ବୁଲିବା ପାଇଁ ପୁରା ଲମ୍ବା ରାସ୍ତା ବୁଲିକି ଆସଥିଲୁ ଆଉ ସେଥିରେ ଫେରେ ଏଁ ଯାଇ କି ଆସିଲା ଟାଇମରେ ଏତେ ବର୍ଷା ଆମେ ଗୋଟେ ଜାଗାରେ ରହିଗଲୁ ପୁରା ଦି ଘଣ୍ଟା ଚାରିଟା ର ଛଅଟା।
ବର୍ଷା ଢାଳୁଚି। ତାପରେ ଆସିବା ପାଇଁ ସେମତି କିଛି ବାଟ ପଳେଇ ଆସଚୁ ବର୍ଷା ଛାଡ଼ିଲା କିଛି ବାଟେ ପଳେଇ ଆସଚୁ ତାପରେ ଯେମତି କିଛି ବାଟ ଟାଉନ ପାଖାପାଖି ହେଇଯାଇଚୁ ବର୍ଷା ଫେରେ ଝୁପୁରୁ ଝୁପୁରୁ କଲା। ଉଁ ମାନେ ଉଁ ରାସ୍ ଛାଡିକି ପଳେଇ ଆସିଲୁ ଟାଉନକୁୁ ଯେହେତୁ ନିଛାଟିଆ ରାସ୍ତା ସେଠି ଜୋର ପକେଇଲା ହେ ଠି ଆଉ କୋଉଠି ଠିଆହବ ଉ ଚାଲ ଓଦା ହେଲେ ହେ ରେ ପଳେଇ ଯିବା ଆଉ ସେଦିନ ଓଦା ହେଇକି ଆସିଲୁ ହଁ।
ବର୍ଷରେ ଓଦା ହେବେ ବି ଗୋଟେ ମଜା ଅଲଗା ପଛରେ ଥଣ୍ଡା ହୋଉ।
ସେଇଟା ମଜା ଅଲଗା। ଆ ମୁଁ ଏବେ ସେପଟେ ଠିଆ ହେଇକି ଫୋନ କରୁଥୁଲି ସେଇ ବର୍ଷାରେ ଭିଜି ବି ମୋର ନେଟୱର୍କ ପାଉନି ନା।
ହଁ।
ହଁ।
ଥଣ୍ଡା ଧରିବ ଏତେ ବେଶୀ ଏତେ ଓଦା ହବନି। ଏ ଟାଇମ୍ ଆସିଲାତ ଥଣ୍ଡା ଧରିବ ଆଉ।
ଧରିବ ହଁ ଯେତେ ଯୋଉ ଗରମ ହେଇଚି ଯେତିକି ଝାଳ ବୋହିଚି ଦେହରୁ ଏ ତ ଗରମ ହବ ହିଁ ଉ ହଁ ସେଇଟା। ଆଉ ନା କଣ ତମେ ରାତିରେ ଭାତ ଖାଅ?
ହଁ ଭାତ, ରୁଟି ଏମତି ବେଳେ ବେଳେ ଆଉ।
ହୁଁ, ଯେତେବେଳେ ଯୋଉଟା ଇଚ୍ଛା ହେଲା
ହଁ, ହଁ ଆମର ଏମିତି ବାର ଦେଖିକି ହୁଏ। ଅ, ହଁ, ଗୁରୁବାରିଆ, ଶନିବାରିଆ। ଆଉ ମଙ୍ଗଳବାରିଆ, ସୋମବାରିଆ ଏଗୁରା ସବୁ ରୁଟି ହୁଏ। ଆଉ ଏଇ ଦି ବାର ଶୁ କ୍ର, ରବି ଅ, ବୁଧ ଆ ଭିତରେ ଯାହା ହୁଏ ଭା ତ ରନ୍ଧା ହୁଏ ଆଉ।
ଆଉ, ତୋମେ କୋଉ ଠାକୁରଙ୍କୁ ବେଶୀ ମାନ?
ମୋର ଠାକୁର ସେମିତି ନୁହଁ, ମୁଁ ସମସ୍ତଙ୍କୁ ଭକ୍ତିଭାବ କରେ। ସେଣିକି ଯୋଉ ଠାକୁର ମୋ କଥା ଶୁଣୁଚନ୍ତି ଶୁଣନ୍ତୁ ଆହୁ।
ଭଲ ପାଇବା ମୋର ସମସ୍ତଙ୍କ ପ୍ରତି ଅଛି। ଛୋଟବେଳେ ସନ୍ତୋଷୀ ମା, ସନ୍ତୋଷୀ ମା ହଉଥିଲି। କିନ୍ତୁ, ଉଁ, ତା ପରେ, ବଡ ହେଲା ପରେ ଆଉ ସେମିତି କିଛି ନାହିଁ। ସବୁ ଠାକୁର ଚଳିବ।
ନାଇ
ସନ୍ତୋଷୀ ମା ଉପାସ ବି ମୁଁ କରିଥିଲି ଛୋଟବେଳେ।
ଓ ହୋ ନା ମୁଁ ଏବେ ଜଗନ୍ନାଥକୁ ତ ସବୁଦିନ ମୁଁ ମାନେ। ସିଏ ତ ବଡ ଠାକୁର। ମୁଁ ମାନେ ସେ ତ ଜଗତର ନା ଥ ଜଗନ୍ନାଥ ତାଙ୍କୁ କୁ ମୁଁ ଭାବେ ସେ ସମସ୍ତଙ୍କର ଚିନ୍ତା କରନ୍ତୁ, ତାଙ୍କୁ ଆମ ଚିନ୍ତା ଏତେ ଦିଅ ଦବା ନାଇ। ସେଥିପାଇଁ ମୁଁ ହନୁମାନଙ୍କୁ ଡାକେ। ଆଉ ଡାକୁଥିଲି ସାଇ ବାବାକୁ ମୁଁ ଡାକୁଥିଲି। ତାପରେ ଏବେ ହନୁମାନଙ୍କୁ ତ ହନୁମାନ ପ୍ରତ୍ୟକ୍ଷ ଦେବତା ଅ, ଜୀବିତ ଅଛନ୍ତି ମାନେ ବର୍ ତ ମାନେ ହିଁ ହନୁମାନ ଜୀବି ତ ଅଛନ୍ତି, ସେଥିପାଇଁ ମୁଁ ହନୁମାନଙ୍କୁ ହିଁ ଡାକେ। ଆଉ ବହୁତୁ ମୋ ମୋତେ ବି ଅନୁଭବ ହୁଏ ଯେ ମୋ ଡାକ ଶୁଣୁଛନ୍ତି। ଉଁ, ହୁଁ, ମୋତେ ଅନୁଭବ ଲାଗେ। ଏମିତିକି ମୁଁ ନିଜ ମାନେ ଉଁ, ଅଙ୍ଗେଲିଭା କଥା ଗୋଟେ କହୁଚି, ଯୋ ଯୋଉ ସମୟରେ ମୁଁ ହନୁମାନଙ୍କୁ ପ୍ରଥମ ଧରିଲି। ଉଁ, ମାନେ ଡାକିଲି ତ ସବୁ ସବୁଦିନ ହନୁମାନଙ୍କୁ ଡାକିନି ମୋତେ ଟିକେ ଦେଖା କେତେବେଳେ ଦିଅ। ତ ସିଏ ତ ଦେଖା ଦେବେନି। ଏ ଉଁ, ତଥାପି ମୁଁ ରାତିରେ ଶୋଇଚି ସ୍ୱପ୍ନ ଦେଖିଲି ମୋତେ ଏମିତି କି ମୋର କୌଣସି ରାତି ଯେ ମୁଁ ସ୍ବପ୍ନ ଦେଖିଲେ ମୋର କୌଣସି ସ୍ୱପ୍ନ ଗୋଟେ ମୋ ମନର ପଡେନା ମୁଁ ସଖାଳ କୁ ଉଠିବି ମୋର କ ମୋର କୌଣସି ସ୍ୱପ୍ନ ମନେର ପଡେନା ମୁଁ କଣ ଦେଖିଲି ମୋତେର ଭାବୁ ଥିବି ଦିନ ଯାକ କିନ୍ତୁ ମୋର ମନେ ପଡେନା। କିୁ ସେଦିନ ମୁଁ ଦେଖିଚି ମାନେ ବହୁତ ବଡ ମାଙ୍କଡ ତ ର ଯେତିକି ବଡ ବଡ ହୁହନ୍ତି କିନ୍ତୁ ମୁଁ ଗୋଟେ ମାଙ୍କଡ ଦେଖିଲି ସ୍ଵପ୍ନରେ ବହୁତ ବଡ। ବହୁତ ବଡ ମାନେ ମଣିଷ ଟାଇପ୍ ର ମାଙ୍କଡ। ମୁଁ ଦେଖିଚି ସ୍ୱପ୍ନରେ। ଆଉ ତାପରେ ସେଠୁ ଦେଖିଲି ସ୍ୱପ୍ନରେ ସେ ସ୍ଵପ୍ନଟା ହିଁ ମୋର ସକାଳକୁ ମନେ ରହିଥିଲା। ମୋ ଭାବିଲି ବୋଧେ ଠାକୁରଙ୍କର କିଛି ଆ, ଆଗ ମାନ ମାନେ ଇଏ ଅଛି ଆଉ।
ଆଚ୍ଛା।
ହୁଁ ତାପରେ ମୁଁ ଡାକେ ମୋର ପ୍ରାୟ ସବୁ କଥା ଶୁଣନ୍ତି ଆଉ। ଶୁଣନ୍ତି କି ମତେ ମତେ ଲାଗେ। ଠାକୁର ମୋ ଡାକ ଶୁଣି ପାରୁଛନ୍ତି ମତେ ଅନୁଭବ ହୁଏ।
ଓହୋ ଆଛା ବିଶ୍ଵାସରେ ଭଗବାନ।
ଭଗବାନ ହଁ ବିଶ୍ଵାସରେ ଭଗବାନ ଆଉ। ମିଛେଇ।
ସବୁ କଥା ଶୁଣିବେ ସବୁ ଠାକୁର ବୋଲିକି ସମସ୍ତେ ସବୁ ଅଛନ୍ତି। ସବୁ କଥା ଶୁଣିବେ ବାସ ଆମର। କର୍ମ ଫଳ ଆଉ ଆମ ଧୈର୍ଯ୍ୟ ଶକ୍ତି ଆମ ସମୟ ଆସିଲେ ଯାଇକି ସବୁ
ଠିକ ହବ ହଁ ହଁ ସେଇଟା ଆଉ ଗୋଟେ ସ୍ମୃତି ସେମିତି ଜଗନ୍ନାଥ ଅଁ ତାଙ୍କୁ ସବୁବେଳେ ଡାକେ ପ୍ରଭୁ ଏ ଫୋନ ରୁ ଦେଖିକି ଅଭଢା ପ୍ରାୟ
ହୁଁ ମୋତେର ଇଛା ହୁଏ ଲୋଭ ହୁଏ ଖାଇବା ପାଇଁ ମୁ କୁହେ ଯେ ପ୍ରଭୁ ମୋତେ ଏ ଟିକେ ମୁଁ ଯେତେବେଳେ ପୁରୀ ଯିବି ମୁଁ କେତେ ଅବଢା ଖାଏ ମତେ ଯେମିତି ଏ ମାନେ ଥରେ ଯାଇଥିଲୁ ଅଭଡା ଖାଇଥିଲୁ ଅଳ୍ପ ଖାଇଥିଲୁ ବହୁତ ପଇସା କହିଲେ। ସେତେବେଳକୁ ତୁ ପଇସା ପାଖରେ ବି ନଥିଲା, ଅଳ୍ପ ଅଳ୍ପ ଖାଇକି ପଳେଇ ଆସିଲୁ। ଆଉ ତାପରେ ମୁଁ କହିଲି ଯେମିତି ମୁଁ ଅବଡା ଖାଇବି ଯେମତି ପଇସାର କୌଣସି ବାଧାାବିଘ୍ନ ନଥିବ ସେଠି ମୁଁ ପେଟ ଅଭଢା ଖାଏ। ସବୁଦିନ ରାତିରେ ଶୋଇଲା ବେଳେ କୁହେ ଆଉ ଅଭଡ଼ା ଯେତେବେଳେ ମୁ ଫୋନ ରେ ଦେଖିଦିଏ ମୋର ଭାରି ଲୋଭ ହୁଏ ମତେ ଭାରି ଭଲ ଲାଗେ। କିନ୍ତୁ ପ୍ରଭୁଙ୍କୁ କହିଛି ମୁଁ ଅଭଡା ଖାଇବି ଆଉ ଏମିତି ସମୟ ଆସିଲା ସେମାନେ ଆମେ ବସିଥିବା ଜାଗାରୁ ଆମକୁ ସେ ପୁରୀ ନେଇ ଆସିଲେ।
ହଇରେ
ନେଇଆସିଲା ଏମିତି କିି ସୁସମ୍ମାନ ସହିତ ମାନେ ସେଠି ଆମକୁ ରହିବା ପାଇଁ ବି ମାଗଣା ଖାଇଲୁ ମାଗଣା ଓ ବିଶ୍ୱାସ କରିବ ମୁଁ ଖାଇସାରିଲା ପରେ ମୁଁ ଖାଇ ବସି ସେ ଯେ ମୁଁ ଭାବିଲି କାଳିଆ ଦି ଦିନି ମାନେ ସେ ଯୋଉ ଖାଇବା ପାଇଁ ଆମେ ଗଲୁ ଆମକୁ ସୁସମ୍ମାନ ସହିତ ମାନେ ଆସନ୍ତୁ। ହଁ ଏକାଦଶୀ ଜଣଙ୍କର ପଡିଥିଲା ସେ ପୁରୀରୁ ଅଢଡା ଆଣିକି ଅନ୍ନ ଉ ଦଉଥିଲେ ଭୋଜି।
ହଁ।
ସିଏ ମାନେ ସୁସମ୍ମାନ ସହିତ ଆସନ୍ତୁ ଭୋଜି ଖାଇ ଦେଇକି ଯାଆନ୍ତୁ, ଅଭଡା ଟିକେ ଅନ୍ନ ଟିକେ ପା ଖାଇ ଦେଇକି ଯାଆନ୍ତୁ, ମୁଁ ଯାଇକି ଦେଖିଲା ବେଳକୁ ସବୁ ଅବଡା ମାନେ ଅଁ ଯେତେ ଖାଇପାରିବ ହେଲା ତାପରେ ରହିବାରେ ବି କୌଣସି ଅସୁବିଧା ନାଇଁ ମାଗଣାରେ ରହିଲୁ। ଉଁ ଆଉ ଏଇଆା ଟିକେ ଠାକୁର ଦର୍ଶନ ମୁଁ କରିପାଈଲିନି, ମୋ ମନୂଆ ଠାକୁର ସେ ଠାକୁର କହିଲେ କି ତୁ ତ କହିଛୁ ଅବଡା ଖାଇବା ପାଇଁ ତୁ କହିଛୁ କି ମତେ ଦେଖିବା ପାଇଁ
ଅହୋ।
ହେଲା ମତେ ଅବଢ଼ା ଖୁଏଇଦେଲେ ପେଟେ କିନି, ମତେ ଦେଖା ଦେଲେନି। ସେଇଠୁ ମୋର ଆଶା ଟିକେ ମୁଁ ଯିବି କିନ୍ତୁ ବହୁତ ମାନେ ଆଖି ଭରିକି ଦେଖିବି। ଯେତେ ଲୋକ ମୋ ସାମ୍ନାରେ ଥିଲେ ବି ସୁଧା ସେ ଯେମିତି ମତେ କାଳିଆ ଦେଖାଯିବ। ଲୋକ ସବୁ ସାମ୍ନାରେ ଠିଆ ହେଇଗଲେ ନା ମୁଁ ଦେଖି ପାଇଲିିନି କାଲି।
କିନ୍ତୁ ଗୋଟେ ଜାଗାକୁ ଯାଇ ଯଦି ଆମେ ସେ ଜିନଷ ଟାକୁ ନ ଦେଖିକି ଆସିବା ମନ ଜମା ସମ୍ଭାଳି ହବନି।
ହବନି ଭଲ ଲାଗୁନି ତ ସେଇ ଦିନରୁ ମତେ ଭଲ ଲାଗୁନି ମୁଁ ପ୍ରତି ମୁହୂର୍ତ୍ତରେ ଆଁ ଆମ ବାପ ପା କୁହେ ଯେ ଆମେ ପୁରୀ ଯିବା?
ହ
କିନ୍ତୁ ମୁଁ କାଳିଆକୁ ଯେମତି ଆଖି ଭରିକି ଦେଖିବି। ସେମତିୟା ସମୟରେ ଯିବା। ହେଲା।
ହୁଁ।
ଆଉ। ଆଉ ଏବେ ମୁଁ ଟିକେ ଭାତ ଗାଳିବି। ରଖୁଛି ହଁ ହଁ। ରଖୁଛି। ହାଲୋ। ମୁଁ ର ଏବେ ରଖୁଛି।
କେ ହଉ ହଉ।
ଉଁ।